ହଁ କଣ କରୁଛ?
ଏ-ଇ-ଇ-ଠି ବସିଛି ଆଉ ଧାନ ବିଷୟରେ ଚିନ୍ତା କରୁଛି। ହୁଁ କେମିତି ଧାନ ତ ତଳି ପଡିବ। କେତେ ଧାନ ତଳି ପଡିବ ଆଉ ହଉଛି ହୁଁ ମୁଗ, ବିରି, କୋଳଥ ଏଇଗୁଡା ସବୁ ଜିନିଷ କେମିତି ଇ ହବ କେତେ କେତେ ତଳି ପଡିବ। କେମିତି ଇ ଇ ସେ ଗଜା ହବ ସେ ତବ ଭିଜା ହେଇକି। ହେଏକି ସେଇଟା ସବୁ ହଉଛି। ତ ମୁଁ ବସିକି କରୁଛି ଆଉ ଆଉ ସେଠି ଆଜି ଚାଷ ହେଇଥିଲା ଚାଷ ଯାଏ ଚାଷ ଯାଇଥିଲା ଦେଖିବା ପାଇଁ ଦେଖିକି ଇ ଚାଷ ସେଠୁ ଆସିଲୁ। ଆସିକି ସେଇଠି ଯାଇକି ଇ ଉମ ଉମ ଉ ତଳି ପଡିବ କାଲି। ତେଣୁ ଆମେ ଯାଇକି ସେଇଟା ବୁଣା ବୁଣି କରିକି ଆସିବି ଆଉ।
ହଁ ତମ ଆଡ଼େ ଚାଷ ଆମ ଆଡ଼େ ଚାଷ ଏ ଆରମ୍ଭ ହେଇଗଲାଣି ଧାନ ଅ ତଳି ପଡି ଆମର ପକା ଗଲାଣି। ତ ବହୁତ ଛୋଟ ଧାନ ଠୁ ଆରମ୍ଭ କରି ବଡ ଧାନ ସବୁ ତଳି ଆମର ପଇଲାଣି। ତଳି ପଇଲାଣି ଗୁରେ ଧାନ ସିଏ ଲୋକ ବି ବୁଣା ବୁଣି କରିଦଉଛନ୍ତିି ଖଣ୍ଡେ ଖଣ୍ଡେ।
ହୁଁ।
ଧାନ ଆମର ଆଉ ତଳି ଆଉ ଚାରି ପାଞ୍ଚଟା ତଳି ପଡିଛି। ଆହୁରି ଫିର ତଳି ପଡିବ ଆମ ଆଡେ ତଳି ଅଧା ଆମ ପ ହେଇଛି ଚାଷ କାମ ତ ଆଉ ବର୍ଷା ଏ ବର୍ଷ ବହୁତ କମ ଅଛି। ସେ ଚାଷ ଅ ଟା ବାଗରେ ତଳି ପଡି ପାରୁନି। ଆ ଶୁଖିଲାରେ ଏ କିଛି ଧାନ ତଳି ପଡ଼ିଛି ଆଉ କେତେ ବି ଧାନ ଗଦେଇକି ଆମ ପ ଇଚୁ ଆଉ ଚାଷ ତ କଣ କେମିତି ହେବ ବର୍ଷା କେନାଲ ପାଣି ତ ଗୋଟିଏ କେନାଲରେ ବଡଭଞ୍ଜ ଆମର ଗୋଟେ କେନାଲ ଅଛି ସେ ପାଣିରୁ କିଛି ଅଂଶ ପାଣି ମାଡୁଛି ବିଲ ର ର ଟ୍ୱେଣ୍ଟି ପରସେଣ୍ଟ ବିଲରେ ପାଣି ମାଡୁଛି।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
ବର୍ଷା ଉପରେ ନିର୍ଭର କରୁଛି ଆଉ ରେଙ୍ଗାଳି ଯଉ କେନାଲ ଅଛି ରେଙ୍ଗାଳି ପାଣି ଉପରେ ମାନେ ନିର୍ଭର କରୁଛି ରେଙ୍ଗାଳି ପାଣି ତ ଆମର ଏଇ ଅବସ୍ଥା ପନ୍ଦର ପରେ ଛାଡ଼ିବ। ଯେ ସେଦିନକୁ ତଳି ପଡ଼ି ଇ ଖାଇିଲା ବେଳକୁ ତଳି ପଡ଼ିବ। ତଡ଼ି ପଇଲା ବେଳକୁ ଆମକୁ ଆହୁରି ବହୁତ୍ ଦିନ ଲାଗିବ ଯଦି ବର୍ଷା ନହବ ତଳି ଆମର ତଳି ପକେଇବା ଲେଟ୍ ହବ। ଆଉ ତମ ଆଡ଼େ କେମିତି କଣ ଚାଷ ବାସ କେମିତି
ଆମର ଯୋଉ ଏବେ ହେଇଥିଲା
ବର୍ଷା ଯୋଉ ହେଇଥିଲା ସେଇଥିରେ ଟିକେ ଗଜା କରିକି ତଳି ଟା ପଡ଼ିଚି ସେଇ ଯଦି ଉଁ ମରୁଡ଼ିତ ଅଛି ହବାର ହଁ ତେଣୁ ଦେଖିକି ଯଦି ନହେଲେ ପାଣି ମ ଡ଼େଇବେ ପାଣି ମଡ଼େଇକି ସେଟା ଗଜା କରିକି ଯାହା ଧାନ ରୁଆ ରୁଇ ହବ ନହେଲେ ଦେଖିବେ ଯଦି ବର୍ଷାକୁ ଅପେକ୍ଷା କରିବେ ବର୍ଷା ଯଦିତ ହେଲା ରୁଆ ରୁଇ ହବ। ଆଉ ତେଣୁ ବର୍ଷା ନହେଲେ ଦେଖିକି କଣ କେମିତି ପାଣି ଫାଣି ମଡ଼େଇକି ତାକୁ ରୁଆ ରୁଇ କରିକି ଟା ତାକୁ କେମିତି ରୁଆ ରୁଇ କରିବେ ଆଉ ବର୍ଷା ତ ନାହିଁ ବୋଲି ଏବର୍ଷ କହୁଚନ୍ତି ଏ ବର୍ଷା ଦେଖ ବର୍ଷାର ଇଏ ଦେଖି ପରିମାଣ ଦେଖିକି କେମିତି କେମିତି ରହିବେ କଣ କରିବେ ଆଉ ଚାଷ
ଚାଷ
ହିସାବରେ
ଆମରତ ସେଇଆ ପରିଶ୍ରମ ରହିଚି ଗାଳି ଉପରେ ନିର୍ଭର କରୁଚି ଚାଷଟା ବର୍ଷା ନହେଲେ ସେରେ ଗାଳି ଉପରେ ଯାହା ଯେମିତି ଚାଷ ଚାଲିବ ଆମର ବଡ଼ ଧାନ ସେତଳି ପକେଇ ଦେଇଚୁ ସେ କଳା ଚମ୍ପା ଗମା ସେପଟେତ ବଡ଼ ଧାନ ସେତଳି ପକେଇଦଲେଣି ସବୁ ଦିଦି ପତର ଗଛ ହେଇଗଲାଣି। ଗଛ ହେଇଗଲାଣି ଆମର ଯୋଉ ଗୁଣ୍ଡି ହେଇଟା ପାଣି ମାରିବ ଗୁଣ୍ଡି ଚା ସେଥିରେ ଆମର ଯାହା ଯେମିତି କରିକି ସେରା ସବୁ ରୁଆ ରୁଇ କରିବି ବୋଲି ଚିନ୍ତା କରିଚୁ ଏବର୍ଷ ସାରତ ଓଁ ଆକାଶଛୁଆଁ ରେଟ୍ ଯେତିକି ଦୋଉଥିଲା ତାଡବଲ ସାର ରେଟ୍ ହେଇଯାଇଚି। କଣ ଆଉ ସାର ବିଲ ବାଟ ଖତ କମ ଲାଗିଚି ସାର କୋ ପ୍ରାୟେ ସାର ନ ନଦେଲେବି ଧାନ ହବନି ବିଲ ବର୍ତ୍ତନ ସାର ମୁହାଁ ହେଇଗଲାଣି ଆ ବିହନ କିଣିବୁ ସାର କିଣିବୁ ଆଉ ଲେବର ରେଟତ ଆକାଶଛୁଆଁ ଲେବର ମିଳୁନାହାନ୍ତି। କଣ ଚାଷ କରିବୁ ଧା ଧାନ ବିକିଲା ବେଳକୁ ମଣ୍ଡିରେ ଧାନ ବିକିଲା ବେଳକୁ ଭାରି କଷ୍ଟ ହେଇ ଯାଉଚି ଯେତିକି ଧାନ ହଉଚି ମଣ୍ଡିରେ ଏଫଇସ କରିକି ଧାନ ଯେତିକି ଦଉଚୁ ଆଉ ବା କି ଧାନ ରହିଯାଉଚି ବର୍ତ୍ତମାନ ଧାନ ସତରଶହ ପନ୍ଦରଶହ ଅଠରଶହ ଏମିତି ବେପାରୀ ମାନେ ନେଉଚନ୍ତି କ କଣ ଲୋକଙ୍କ ମଜୁରୀ ଯହାରେ ସାଢେ ଚାରିଶହ ପାଞ୍ଚଶ ଟଙ୍କା ମଜୁରୀ କଣ କରିବୁ ଚାଷ କେମିତି ଦେଖିବା ଏ ତେଲତ ବର୍ତ୍ତମାନ ଚାଷ କରିବା ପାଇଁ ତେଲ ମିଳୁନି ଏବେବି ତେଲ ନାହିଁ, ଆଉ ତେଲ ଆଣିବା ପାଇଁ ଭାରି କଷ୍ଟ ହେଇଗଣି। କେମିତି କଣ ଚାଷ ଅଁ- ଅ ହବ ସେ ଦେଖିବା ଆଉ ତମ ଆଡେ କେମିତି କଣ ତେଲ ଫେଲ ଆଉ। ଚାଷ କେମିତି ଚାଲିଛି, ତେଲ ଫୁଲ ମିଳୁଛି ନାଇଁ?
ଆମ ଆଡେ ବି ବୋହୁତ୍ ରେଟେ ତେଲ ଆଉ-ଉ-ଉ ଇଏ ନିଜର ତ ନାହିଁ ଗାଡି ଅନ୍ୟ ଗାଡି ଆଣିକି ଚାଷ କରିବା କଥା। ସେଥିରେ ତେଲର ଦର ଆକାଶ ଛୁଆଁ। ସେଥିପାଇଁ ତେଲ ଯାହା ଯେମିତି ହେଲେ ବି ଯାହା ହେଲେ ବି ଚାଷଟା କରିବାକୁ ପଡ଼ିବ ନା ଧାରକୁ। କରଜ ହଉ ଯାହା ହଉ ତାଙ୍କୁ ଚାଷ କରିବାକୁ ପଡିବ ନା। ତେଣୁ -ଉଁ- ଉଁ -ଉ -ଉ ଆମେ ଯାହା ହେଲେ ବି ଚାଷ କରିବୁ। ଚାଷରେ ଯେତିକି ଲାଗିବ ଯାହା ଯେତିକି ପଇସା ହବ। ଯେତିକି ଲାଗିବ ଚାଷ ଜମିରେ। ଆଉ ତାକୁ କରାହବ ଧାର କର୍ ଜ କରିକି କରାହବ। ତା ସହ ଆମର ବୋହୁତୁ ଆକାର ପୁରାଆଁ ଅଁ- ଅ-ମାଟି ପୁରା ମାନେ
କଁ ସେଇ ଚାଷ ହେଇକି ପୁରା ଏମିତି ପଡିଛି, ଆଉ ଥରେ ତାକୁ ଚାଷ କରାହେଇକି ତାପରେ ଯାଇକି ତଳି ଫଳି ରୁଆ ହବ, ତାପରେ ଯାହା ହବ।
ଆଉ ଖାଲି ଧାନ ଚାଷ ତମ ଆଡେ ହୋଉଛି ନା, ଆଉ କଣ ଚାଷ କର ତମ ସେକରେ।
ନାଇଁ ଆମର ଧାନ ଚାଷ, ମୁଗ, ବିରି, କୋଳଥ। ଆଉ, ସେ ଯୋଉଁ-ଉଁ-ଉ ହୁଁ -ଉଁ -ଉଁ ଇଏ ବାଦାମ। ହୁଁ -ଉଁ -ଉଁ ସୋରିଷ। ପ୍ରତ୍ୟେକ ଚାଷ ହୁଏ। ପ୍ରତ୍ୟେକ ଚାଷ ହୁଏ, ଯାହା ଯେମିତି ଅମଳ ହୁଏ। ଆଉ ଏପାଳି ଅମଳ ହେଇପାରିବ ନପାରିବ, ଏପାରେ ଏଇ ଯୋଉ ବର୍ଷା ତ ନାହିଁ ଭଲରେ, ଆଉ ସେଥିପାଇଁ ଅମଳ ହେଇପାରିବ ନହ ପାରିବ, ଆମର କିନ୍ତୁ ଟିକେ ଏ ପଶି ଜମି ଗୁୁରା ବୋଲିକି ଟିକେ ପାଣି ଅଂଶ ସେଠି ମାଡୁଛି ବୋଲିକି, ସେଇ ହିସାବରେ ଆମର ଚାଷ ହୋଉଛି। ନହେଲେ ତ ଏଇ ଯୋଉ ଖରଡି ହେଲେ ତ ଟୋଟାଲି କିଛି। ପାଆନ୍ତୁନି କି କିଛି କରନ୍ତ୍ ପାଇପାରନ୍ତିନି। ତେଣୁ ଉଁ- ଉଁ ସେଇ ହିସାବରେ ଯାହା ଯେମିତି ଚାଷ ହଉଛି କରାହବ ଆଉ ସବୁ ଜିନିଷ ବୁଣା ବୁଣି ହେରେ ହୋଉଚି ଆଉ।
ହୁଁ- ହୁଁ ଆମ ଘରେ ସେଇ ଯୋଉ-ଉ କପା ଚାଶ ହୁଏ, କପା ଚାଷରେ ଆମର। ସେମିତି ହୁଏ ତାକୁ ଗମମେଣ୍ଟ୍ ରୁ ଆମର-ଅଁ-ଅଁ ମୁଗଟା ଆମକୁ ଉ- ଉ-ଉ ମିଳିଯାଏ, ବିହନ। ଆମେ ସେ ଗମେଣ୍ଟ ବିହନ ଚାଷ ନ କରିକି, ଆମର ଏଇ ଯୋଉ ଗାଁ ଦେଶୀ ବିହନରେ ଆମେ ମୁଗ ଚାଷ କରୁ ଗମେଣ୍ଟ୍ ରୁ ଆମର ସବସିଡ଼ିରେ ପଇସା ପତ୍ର ଆସେ। ବିହନ ଆଉ ମୁଗ ପାଇଁ ଏଥର ବୋହୁତୁ। ଚାଷ କରିକି ବର୍ଷା ହେଲାନି। ପାଣି ଦି ବଳ୍ କାଲି ବି ଚାଷ ଟା ଏତେ ଭୋଗ ବାଗିଲାନି। ଆଉ ସୋରିଷ ଖଣ୍ଡେ ଆମେ କରିଥିଲୁ, ଦି ଏକର ଏକର ଖଣ୍ଡେ। ସେ ସୋରିଷ ବି ଏତେ ଏତେ କହିଁ ଅମଳ ବାପର ହେଲାନି। ସୋରିଷ ଟା ବି ବର୍ଷାରେ ଆଉ ଆମ ଘରତ ଏମିତି ଚାଲିଚି। ପରିବା ଏନିୟ ପରିବା ଚାଷ ତ ଆମର ଏତେ ନାହିଁ ଆମ ପରେ। ଆମ ବାଇରେ ଯୋଉ ଖଣ୍ଡେ ଖଣ୍ଡେ କରନ୍ତି। ଆଉ ପନିପରିବା ଚାଷ ଆମରେ ଏତେ ନାହିଁ। ତମ ଘରେ ପନିପରିବା ଚାଷ ହୁଏ?
ହୁଁ--ଆମର ପନିପରିବା ପ୍ରତ୍ୟେକ ପନିପରିବା ଆମର ଲଗାଯାଏ। ଏମତି ଆଳୁ, ପିଆଜ, ରସୁଣ। ଅଁ ତାପରେ ଯୋଉ କଲରା। ସେଠୁ ଆରମ୍ କଲ ରା ସେଇ ଝୁଡଙ୍ଗ ଆଉ ଉଁ ବୋଇତାଳୁ। ପ୍ରତ୍ୟେକ ଜିନିଷ ଆମର ବାରିରେ ଲଗାଯାଏ। ବାରିରେ ବି ଲଗା ଯାଉଚି। ତାକୁ ପାଣି ମଡା ଯାଉଚି ଟୁଲୁ ଲଗେଇଲେ ପମ୍ପ ଦେଇକି ପାଣି ମଡା ହୋଉଚି କେ ତଳେ କେ ଆମେ କାଢି କୁଡାକିରି ପାଣି ବି ଦୋଉଚୁ। ଅଁ ଶା ଗ ପ୍ରତ୍ୟେକ ଜିନିଷ ହୋଉଛି ବାଡ଼ିରେ ଆମର। ଉଁ ଆଉ ଫଳିଲାଣି। ଝୁଡଙ୍ଗ ଫଳିଲାଣି ସେ ଯୋଉ କଲରା ଫଳିଲାଣି, ଜହ୍ନି। ଭେଣ୍ଡି।
ପ୍ରତ୍ୟେକ ଜିନିଷ ଗୋଟେ ଗୋଟେ ଫଳୁଚି ଆଉ ଫୁଲ ଧରି ଆସିକି ଫଳୁଚି ଗୋଟେ ଗୋଟେ ହେଇଚି ଆଉ।
ହୁଁ।
ଅଁ ଆମ ଉପରେ ସେମିତି ବାରିରେ ଖୁଣ୍ଡା ଫୁଣ୍ଡା ଦିଏ ଯେମିତି କରୁଚନ୍ତି। ଆଉ ଚାଷ ଯେମିତି ବିଜନେସ୍ ଆକାରରେ ଚାଷ ନାହିଁ। ଆଉ ଜଣେ ଦି ଜଣ କରୁଥିଲେ ଆଉ ଏ ଯେଉଁ ଇଏ ହେଲାଣି ଆଉ ସେ ତୁ କରୁନାହାନ୍ତି। ଚାଷ ନହେଲେ ଆଗରୁ ଆମର କରୁଥିଲେ ଜଣେ ଦି ଜଣ। ବଡ ବଡ ଚାଷ ହେଇ ରଖି ମେସି ମେସି ଲଗେଇକି ସବୁ ଇଏ କରୁଥିଲେ। ସେ ପୋଟଳ ଫୋଟଳ ସବୁଉଁ କରନ୍ତି। ଆଉ ଆମ ସେମିତି ଆଉ କିଛି ନାହିଁ। ତ ସେ ବାଇରେ ଯିଏ ଖଣ୍ଡେ ଖଣ୍ଡେ ଯାହା ଯେମିତି କରିଚନ୍ତି। ଚାଷ ଚାଲିଚି ଆଉ। ତାପରେ ଏବେ ତ ସବୁ ଧାନ ଟାଇମ ଟା। ଧାନ ଚାଷ ର ଯୋଉଥିରେ ଏତ ବର୍ଷା ଟା ଏତେ ନାହିଁ। ଏ ବର୍ଷା ହେଲା ପରେ ଜଣା ପଡିବ ଏ ବର୍ଷ କେମିତି ହେଇଯିବ। ତ ସରକାରଙ୍କର ନୀତି ଗତି ଅନୁଯାଇ ଯୋଉ ଘରେ ପଡୁଚି। ବର୍ଷା ନାହିଁ। କହୁଚି ତିରିଶ ପରସେଣ୍ଟ ବର୍ଷା ହବ ବୋଲି କି କୁହାଯାଉଚି। ତିରିଶ ପରସେଣ୍ଟ ବର୍ଷ କୋଉଠି ବର୍ଷା ହବ ଯୋଉଠି ବର୍ଷା ହବ ହବ ଯୋଉଠି ବର୍ଷା ନାହିଁ ନାହିଁ। ଏବେ କହ ମାନେ ଲୋକ ତଳିଗୁରେ ପକେଇଚନ୍ତି। ବର୍ଷା ବୋହୁତୁ କମ ହଁ ଏମତି ଚାଲିଚି ଆଉ। ହୋଉ ହୋଉ ରଖ ଦେଖିବା ଆଉ ପଛରେ କେତେବେଳେ କଥା ହବା ଆଉ ଆଁ।
ମୁଁ ଥରେ